କଥା ହେ କାନ ସହିତା କଥା ହେଇ କାନନା ସହିତ କଥା ତମର କେ ହ୍ୟାଲୋ
ଘରେ ଶୋଇଥିଲି।
ହଁ ଆ ଆଜି ବୁଲି ଯାଇନ ତାହେଲେ
ନାଇଁ ନହିଁ ଆଉ ରଜ ରୁଜି କେମିତି କଲ
ରଜ ଦୂଳି ଭଲ ଏଞଜୟ କଲୁ ଆଉ ରଜରେ ତ ବଢିଆ ତିନି ଦିନିଆଙ୍କ ରଜ ମଜା କଲୁ ଦୋଳି ଖେଳିଲୁ
ନାହିଁ ମୀନାବଜାର ଏଠି ନାହିଁଁ ମ। ମିନ। ବଜାର। କୋଉଠି ପଡୁଛି ଯେ। ଏ ଠି। ମୀନାବଜାର
ଆଉ କଣ କୁହ ହଁ ଖାଇନିନି ଯିବ ଖାଇବି ଆଉ।
ଉୁଁ ହୁଁ ବାହାରେ ବୁଲୁଛ
ହୁଁ ହୁଁ।
ଆଉ କଣ କରିବାଆ ଭୋଜି ଦେଖ ଯଦି କରିବ ଦେଖ
ହୁଁ କଣ କହୁଥିଲେ ଭୋଜିି କରିବାକୁ ଆଉ ଯଦି କରିବେ ତାହେଲେ ଭୋଜି କରିବା ଆଉ
ଆଉ କର ତାହେଲେ
ହୁଁ ଏନା କୋଉଠି ବୁଲୁଛ ଗାଁରେ
ହଁ, ହଁ।
ଆଉ, ଭଲ ମଜାହା କରୁଛ ଆଉ।
ହୁଁ। ଆଉ କଣ କୁହ।
ହଁ ଏଇଟା। ଏଇଠି ମୁଁ ବସି କହିଲେ କଣ କରୁଛ ଦେଖିବା ଆଉ।
ଉୁଁ ହୁଁ। ଆଉ ଭୋଜି ଭଜ କର।
ହଁ।
ମୁଁ ଭୋଜିିବୁଜା କର। ଖାଇବା ଆଉ।
ହଁ। ଆଜି ଗୋଟେ ଭୋଜି ଟେ କରିବା ଆଉ। ସେଇଠି ତ କରିବା ଆଉ।
ହୁଁ, ହୁଁ।
ଆଉ ଏନା ଡ୍ୟୁଟି ଫ୍ୟୁଟି କିଛି ଯାଇନି।
ନା। ଡିଉଟି ଦେଖା କାଲି ଆଡକୁ। ପର ଦିନ ପ୍ରୋଗ୍ରାମ
ହଁ। ଆଉ ପ୍ରୋଗ୍ରାମ। ତମ ଗାଡିରେ ତମର ଯିବ ଆସିବ। ତମର କଣ ଅଛି।
ହୁଁ।
କହିଲି ତମେ ଗାଡିରେ ଯିବ, ତମର ଆସିବ। ଆଉ କଣ ଅଛି ତମର।
ନାଇଁ ଶିଆଡେ ଆଉ ନାହିଁ।
ଆଉ ଏଇନା ବନ୍ଦ।
ହୁଁ। ବର୍ଷା।
ଓହୋ। ଠିକ ତ ଆଉ। ସେଇଆଉ।
ବର୍ଷା ସିଜନ ଅଛି। ବର୍ତ୍ତମାନ ବାହାରକୁ। ପଦିନ
ହୁଁ। ଆ ହଁ। ଏକ ତାରିଖ ଉଡିବ ସେଆଡେ। ରୋଜଗାର କରିବ ପଇସା।
ଆ। ଦି ମାସ ତିନି ମାସ ଖଣ୍ଡେ ଆଉ। ତାପରେ ଫାର୍ମ ପକେଇଛି ଆଉ।
ହଁ, ମୁଁ ଶୁଣୁଥିଲି ଫାର୍ମ କଥା। ହଉ କରିଦିଅ ଫାର୍ମ ଟା।
ସେଇ ଫାର୍ମଟା ହେଲେ ମିଳିଯାଆନ୍ତା।
ମିଳିବନି କଣ। ଏଇ ଶିବୁନା ସ କପ
ଫାର୍ମ ଟା।
ଓ ହୋ। ଆଉ ତାହେଲେ ତମେ କଥା ହେଇଯା। ତ କେମିତି କଣ ଫାର୍ମ କରିବ ବୋଲି, କଥା ହେଇଯା।
ଓ ହଉ।
ହୁଁ। ଆଉ କଣ କହିବ।
ହୁଁ। ଆଉ କଣ କହୁଛ କୁହ।
ଆଉ କଣ କହିବା।
ଆଉ ବାଇକ ରେ ଯିବା ଚାଲ ବୁଲି କୁଆଡେ।
କୁଆଡେ ଆଉ ଯିବା ଆଉ। ଦେଖ ଯଦି ଭୋଜି ଭୁଜା ହବ କର।
ହଁ। ସେଇଆ କରିବା, ବୁଲିଯିବା। ଏଇ ବଇଚି। ଆଁ ହଁ।
ତୁ